ହ୍ୟାଲୋ।
କଣ କରୁଛ?
ଏଇ ଚୁଲି ଜଳୁଛି ତ ଆଉ। ଭାତ ବସଉଛି ଚୁଲି ଜାଳୁଛି। କି ଆଉ ଭାତ ହେଲାଣି ଯେ ଗାଳିନି।
ଭାତ ହେଲା
ହଁ।
ଆମର ଆଉ
ଆଉ କଣ ରୁଟି କରିମି ଡାଲମା କରିମି କୁନ୍ଦୁରି ଆଳୁ ଭାଜିମି। ମିଲମିକର ଦିଟା ଭାଜିନି
ଏ ଏତେ କଥା କେତେବେଳେ କରିବ?
ଏଇନା କେ ତ କରିନି ଆଉ ଏଇ ଭାତ ଗାଳିକି ଗ୍ୟାସ ରେ କରିମି ଆଉ। ଚୁଲି ଜାଳିକି କରିଦେ ନା ଭଲ ହୁଅନ୍ତା ଦେଖ ଠିଆ ଚୁଲିରେ ମାନେ ଡାଲମା ଟା ବସେଇଦେନି ରୁଟି ଟା ଗ୍ୟାସ ରେ କରିଦେମି ଆଉ।
ଓ ଏତେ କଥା ତାହଲେ ଦି ଜଣ ମଣିଷ କେତେ କଥା କରୁଛି ବସି।
ଇଲେ ଝିଅ ଖାଇବ ନେଇବା ମୋ କଥାରେ କଣ ଅଛି ମୋର ଚାହା ଟିକେ କରିବେ ନା ରୁଟି ଦିପଟ ବୁଡେଇକି ଖାଇ ଦିଅନ୍ତି। ଝିଅ ଖାଇବ ନାହିଁ। ତାରି ପାଇଁ କରିମି।
ଓ ହୋ।
କଣ କରିବା ବାଧ୍ୟ କରିବାକୁ ଆଉ।
ଅଁ ହଁ ହଉ ଲେଟେ କଣ ହଉଚି କି। ଏତେ କଣ ତ ଗରମ ହଉଚି କୋଉ ଶୀଘ୍ର ଖାଇଦେଇକି କିଏ ଶୋଇ ପଡୁଚି ନା କଣ?
ସାଢେ ନଅ ଉପର କିନି ଦଶ ଦିନ ହେନେ ଝିଅ ଖାଇବ ଏଇନେ ଝିଅ ଖାଇଚି।
ହଁ।
ହଁ ଏଇନେ ଝିଅ ଖାଇଚି ସିଏ ଖାଉ ଖାଉକା ଅଃ
ପରୀକ୍ଷା ସଇଲା ନା ଝିଅର? ବୋହୁଥର ଏଥିରେ ମଧ୍ୟ ରହିଛି। ସେ ଆଖୁରୁ ପୁରା ଦିନ ପୂର୍ବରୁ
ସେ ଥିଲା କାଲି ଥିଲା ପରୀକ୍ଷା ଅଣତିରିଶ ତିରିଶ ରେ ଅଛି। ତା ପରୀକ୍ଷା ଥିଲା। ଆଉ ପୁଣି
ଓହୋ। ହଁ।
ହିଁ ଲାଗ ଲାଗେ ଦି ଦିନ ପଡୁଚି ତାରିଖ କୋଡିଏ ତାରିଖ ଦି ଦିନ ଥିଲା ପୁଣି ଗତକାଲି ଚବିଶ ତାରିଖରେ ଗୋଟେ ପରୀକ୍ଷା ଥିଲା। ହଁ ପୁଣି ଅଣ ତିରିଶ ତାରିଖ ତିରିଶ ତାରିଖ ଦି ଦିନ ଲାଗ ଲାଗ ଅଛି।
ଆଉ ରଥକୁ ଯିବା। ମୁଁ କହିନି ରଥକୁ ଯିବା ଆସୁନ ପୁରୀ।
ହଁ ଯିବା ଯିବା ଏ ବର୍ଷ ହଁ ଯିବା। ବାହା ଯିବା ଯିବା।
ହଁ ଆମର ତ ସବୁ ବର୍ଷ ଯାଉଚୁ।
ହଁ।
ଆମର ସବୁ ବର୍ଷ ରଥକୁ ଯାଉଛୁ।
ଆଉ ଏ ବର୍ଷ ଯିବା ଆଉ। ସାଙ୍ଗେ ହେଇକି ତୋମ ସାଙ୍ଗରେ ଆଉ
କହିନେ କହିନେ ଯିବା କଥା କହିନେ ସିନା ଟ୍ରେନ୍ ଟିକେଟ୍ କାଟନ୍ତି।
ହଁ, ହଁ, ହଁ, ଯିବା। ଦେଖିବା ଠାକୁରଙ୍କର ଯଦି ଡୋରି ଲାଗିବ ଯିବା କଣ। ଇଚ୍ଛା କଲେ ହୁଁ, ଯିବା ପୁରୀ ଯିବା ବୁଲି ବୁଲାକି ଦେଖିକି ଆସିବା ଟିକେ ଆଉ। ଠାକୁରଙ୍କ ଦର୍ଶନ କରିକି ଆଉ।
ନା ଗନେ ମୁଁ ସ-ମୁଁ ମୋ ସାଙ୍ଗରେ ଗନେ ମୁଁ ସବୁଆଡେ ବୁଲେଇକି ଧରିକି ପଳେଇ ଆସନ୍ତି।
ହଁ ଯିିବା। ମୁଁ ତ ଏଇଠି ଠାକୁରଙ୍କୁ ଦିନି ଦର୍ଶନ କରୁଛି ଆଉ। ଘରେ ତ ଠାକୁରଙ୍କୁ ରଖିଚି ପୂଜା କରୁଚି। ତଥାପି ଟିକେ ଧାମକୁ ଯିବା ଇଚ୍ଛା ଅଛି ଯେ, ସେ ତାର ଇ ଇଚ୍ଛା ହେନେ ଯିବା। ତାର ଇଚ୍ଛା ଦରକାରେ। ମୁଁ ତ ସବୁଦିନେ ଠାକୁରଙ୍କୁ ଦର୍ଶନ କରୁ ଚି ଆଉ।
ତାଡ ଡୋରି ନ ନାଗିନେ, ତ କେଇ ଯାଇପାରିବେନି। ଭାରି ଭାରିକି ଆଉ ରହିବୁ।
ଦେଖିବା, ଯିବା ଏ ବର୍ଷ।
ଆଉ ଏଇଖିଆ କଣ? ଏ ବର୍ଷ, ସବୁ ବର୍ଷ ଅପେକ୍ଷା ଏ ବର୍ଷ ଭିଡ ଫିଡ ହବନି କାଳେ କଉ ଚନ୍ତି ସୁବିଧା କରିଦେଇଚି କିଛିଟା ଆଉ ଆ ହନ୍ତା ତାଙ୍କର ଆମ-ଏମାନେ ସବୁ ଯାଆନ୍ତି ଟ୍ରେନରେ ଆମର
ହଁ ଆମର ଏଠି ଯିବା ସୁବିଧା ପୁରୀ ଯିବା ପାଇଁ ପୋ-ବୋହୁତୁ ସୁବିଧା ଏଇଠୁ ପୁରୀ ନା ଏଇ ଯୋଉ ଟ୍ରେନରେ ବସିବ ତ ଯାଇକି ପୁରୀରେ ଓହ୍ଲେଇବ। ପୁଣି ଆସିବ ଏଇଠି ଓହ୍ଲେଇବ ଅସୁବିଧା କିଛି ନାହିଁ ଆଉ ଇଚ୍ଛା କନେ ହେଲା।
ତୁମର ହେଟି କୋଉଠି ଟ୍ରେନ ଚାଲୁଚି କି?
ଆଉ ଏଇ ଯୋଉ ମୋହୁଲମୂଳ।
ଟ୍ରେନେ?
ହଁ ଏଇଠୁ ସବୁ ଟ୍ରେନେରେ ଯାଉଚନ୍ତି ପା ଏବେ।
ଟ୍ରେନେ ସେଇଠୁ ଚାଲୁଚି।
ଆଉ। ଇଲୋ ଆମ ମୋ ବାପର ଗାଁକୁ ପାଖ। ଏଇଠୁ ଟିକେ ଦୂର ହବ ସେଇଠି ଆଉ ଆମ ବାଡି ତଳେ ପା ଟ୍ରେନେ ଯାଉଚି। ହି ହି ହି ମୋ ବାପଘର ବା ବାଡି ତଳେ ଟ୍ରେନେ ଯାଉଚି ଆମ-ଆମ ଘରେ ପା ଥାଇକି ଆ ଆମେ ଟ୍ରେନ ଯାଉଥୁବ ଆମ ଘରେ ଦୁଆରେ ଠିଆହେଇକି ଆମେ ଦେଖୁଁ ଡବା ଗଣୁ।
ହୁଁ।
ହଁ ଆମ ବାଡିରେ ଠିଆହେଇକି, ଆମ ଦୁଆରେ ତ, ଆମ ଖଞ୍ଜା ଭିତରେ ସେଇ ଯୋଉ ଦୁଆରେ ବନ୍ଧରେ ଠିଆ ହେଇକି ଆମେ ପିଣ୍ଡାରେ ଠିଆ ହେଇକି ଦନ୍ ଡବା ଗଣୁ ଏରା ଗଛ ପତ୍ରଗୁଡାକ ଛେକି ଦିଏ ପ ତଥାପି ଦୁଶେ ସବୁ ଦିଶିବ ଆମ
ସୁବିଧା ଯିବାପାଇଁ ଆମର ସିନା ଯିମୁ ଛକଁ-ଛକକୁୁ ଛକରୁ ଯିମୁ ଯାଜପ୍ରୋଡ ଯାଜପ୍ରୋଡରୁୁ ଯାଇକି ଟ୍ରେନ ରେ ଯିମୁ।
ହଁ ନା ଆମର ଏଇଠୁ ସୁବିଧା ଏଇଠୁ ଆମ-ଏ ଏଠି ଆମର ଯାଉନାହାନ୍ତି କି ସମସ୍ତେ ଆମ ଦେଇ ନନାହରିକା ବର୍ଷ ଦିନେ ଯାଉଚନ୍ତି ପା ପୁରୀ। ଏଇଠୁ ଟ୍ରେନରେ ବସିକି ଯାଉଚନ୍ତି।
ଏଇ ବର୍ଷ ଦିନେ ଆମର ଯାଆନ୍ତି ନା ସେଇ ଯୋଉ ସେଇ ନନା ଦେଇହରିକା। କାଇଁଲୋ କୋଉ ବର୍ଷ ଏ-ପୁ ଏଇ-ପୁ ଏଇ ରଥକୁ ଯାଆନ୍ତି?
ନା ନା ସିଏ ଯୋଉ ଯାଆନ୍ତି ଡଙ୍ଗା ଭସା ପୂର୍ଣ୍ଣିମାକୁ।
ଅହ।
ଡଙ୍ଗା ଭଶୁଅନ୍ତି।
ହଁ ହଁ।
ପଞ୍ଚୁକ ପଞ୍ଚୁକ ପଞ୍ଚୁକ ପୂର୍ଣ୍ଣିମାରେ ଯାଉଚ-ଯାଆନ୍ତି।
ଓହୋ ନା ଆମର ହେସବୁ କି ଛିନା ଆମର ସେଇ ରଥ ବେଳକୁ ଯିବେ ରଥରେ ନଯାଇଥି
ଏ ରଥ ବେଳକୁ କଣ କି ଭିଡ ଟିକେ ଅଧିକ।
ଯେତେବେଳେ ମୁଁ ବି ଗନେ ମୁଁ ଠାକୁରଙ୍କୁ କୁଣ୍ଡେଇକି ଧରିକି ଆସେ। ହୁଁ ମୁଁ ଯେତେ ଥର ଯାଇଚି ଠାକୁରକୁ କୁଣ୍ଢେଇକି ଧରିକି ଆସିମି।
ଏତେ ଭିଡ ଏବେ ପୁରୀରେ ଚାରି ଦୁଆର ଖୋଲିଦେଲା ତଥାପି ଭି ଭିଡ ପ୍ରବଳ ଭିଡ ହୋଉଚି କହୁଚନ୍ତି ତ ସବୁ।
ହଁ ଭିଡ ହୋଉଚି ଏ ବର୍ଷ ଟିକେ ମାନେ ହବ ସୁବିଧା ସବୁ ସିରିଏଲ୍ ଏଲ୍ ଅନୁସାରେ କରିବେ ଉମ୍-ଭିଡ ଭାଡ କିଛି ନାହିଁ ତଡିମଡି ହୋଉଥୁଲେ ଆଉ ତଡିମଡି ହବାର ନାହିଁ ଓ ସେ ସୁବିଧା କର
ଦେଖିଆ କୋଉଦିନ ତାର ଡୋରି ଲାଗୁଛି ଯିବା, ଦିନେ ଆଉ
ଦଡୋରି କଣ ଯଏନା ମେ ଜଣେ ମନ କରିବ -ହକ ଲାଗେ ଯିବ, ଯିବାକୁ ଚାହିଁଲେ ଯାଇପାରିବ ଆଉ ହ
ଆଉ ରୋଷେଇ ସାରିଲଣି?
ନା ନା ଏଣ ଗୋ ଚୁଲିର ବସିଛି- ଭାତ ଗାଳିକ, କ୍ଷୀର ବସେଇକି ଆଇନି, ଏ ଗ୍ୟାସରେ ତରକାରୀ ବସେଇଛି, ଓ ଗ୍ୟାସରେ ସିମ କରିଦେଇକି, ତରକାରୀ ବସେଇ ଦେଇକି ଆଇନି। ଅଣ୍ଡା ତା କୁଆଡେ ଯାଇଛି? ପୁଅ ଟା ତା ବାପା ତାଙ୍କର ଘରେ ଅଛନ୍ତି ହଁ ଏଇ ଆଉ।
ଓ ହୋ ଆ କଣ କରିବା? ଆ ସେଇଆ, ଆଉ କଣ ଖାଉଛ ଆଜି କଣ କଣ ରୋଷେଇ କରୁଛ ତମେ ଖାଇବାକୁ ଗୁରୁବାରେ?
ଆମର, ଗୁରୁବାରସିନା ମୋର, ଗୁରୁବାର, ତାଙ୍କର ଗୁରୁବାର କି? ତାଙ୍କ ପାଇଁ ମାଛ।
ଗୁରୁବାର ସୁଧା ଖାଉଛନ୍ତି ମାଛ?
ହନ୍ତିି ଆମର ବା ମାଇଁଛ ନନ ଆମ ପୁଅ ଖାଇବନି।
ହୁଁ।
ତାର ସବୁବେଳେ ପାଇଁ ମାଛ, ମାଉଁସ ଥୁଆ ହେଇଥିବା ଫ୍ରିଜ ରେ, ଯେତେବେଳେ ଇଛା କଲା ଖାଇଲା। ହ
ହଁ, ଆଉ ଗୋଟିକିଆ ପୁଅ ଆଉ। ଆ
ତମ ଆସ ସେମିତି ଆଉତା ବା ମୁଁ କହିନି -ତା ବାପା କୁ ଆଉ ସେମିତି ଆଇଁଷ ଫାଇଁସ ଦଉନିଁ ଖାଇବା ପାଇଁ। ହଁ ସେ ଖାଆନ୍ତି। ତାଙ୍କ ନାଇ ସେ ଡାଲମା ଫାଲମା ଟିକେ କରିନି ଆଉ, ହଁ ସେ ତେଲ। ଲା ବା ଆଉ କଣ ତାଙ୍କର ନାଇଁକ ଅମୃତଭଣ୍ଡା ମୋ ମାଉସୀ ଦେଇଥିଲା ଅମୃତଭଣ୍ଡା କଦଳୀ ଗୋଟେ ଅଛି, ଯାଉଛି ଡାଲମା ଟିକେ କରିଦେନି ସେ ତାଙ୍କର ଖାଇଲେ। ହ ଆଉ କଣ କରିମି କ୍ଷୀର ଅଛି।
ହଁ। ଭାତ ଖାଇବେ ନା ରୁଟି ଖାଇବେ?
ନାଇଁ ସେ ଭାତ ଖାଇବେ। ସେ ରୁଟି ଖାଇକି ଜମା ରହିପାରିବେନି।
ଭଲ ଭାରତ ଲୋକ। ମନ ବୁଝିବନାଇଁ ପେଟ ପୁରିବନିଁ।
ହୁଁ ନାବା ଯ ରୁଟି ଖାଇକି ଜମା ଓ କ?
ଆଉ ତମେ ତମେ କଣ ଖାଉଛ ଆଜି? ହୁଁ ଚୁଡ଼ା ଭାତ ଏକା
ନା ମୁଁପା ରୁଟିକରିମି।
ହଁ ତମେ ରୁଟି, ମୁଁ ଯାଉଛି ସେମତି ଅଟା ଗଣ୍ଡେ ଦଳିକି ରୁଟି ଦିଟା କରିମି। ମତେ ଭଲ, ଭଲ ଲାଗନି ମୁଁ ମୁଁ ଚୁଡ଼ା ବିସ୍କୁଟୁ ଖାଇଦିଅ ବାରରେ
ହଁ
ଆଦି ଚୁଡ଼ା ନାହିଁ ବୋଲି ରୁଟି କରିମି। ଅଟା ଅଛି, ଚୂଡା ନାହିଁ, ଚୁଡା ସରିଗଲା। ହଁ ନା ମତେ ଭଲ ଲାଗେ ଚୁଡା ଖାଇବାକୁ। ଚୁଡା ଚକଟା କରିକି ବିସ୍କୁଟ ଫିସ୍କୁଟ ଚେନା ଚୁରୁ ସେଉ ଚୁଡ଼ା ଏଇ ଯୋଉ ଚା କରିଦିଏ ହଲିକ୍ସି ଆଉ ଚୁଡା ଆଜି ନାହିଁ ତ ଆଜି ରୁଟି ଦିଟା କରିମି ମୁଁ ରୁଟି ରେ ଖାଇପାରେନି ତ ଉଁ ସେଇତି ପାଇଁ ଚୁଡ଼ା ଖାଏ। ମୋର ମାସ ସାରା ଚୂଡା ଷ୍ଟକ୍
ଜନ୍ତା କ ରୁଟି କରିଦଉନ
ଖାଇବାକୁ ଏରେ ଏତେ କଥା କିଏ କରୁଛି ଏରେ ଚୋବେଇକି ଖାଇବାକୁ ମୋ ପାଟି ମୋ ପାଟି ଘୋଲେଇ ହୁଏ ମୁଁ ରୁଟି ଚୋବେଇ ଖାଇପାରେନି ଖାଇ ଖାଇଦେବି ତିନି ପଟ ରୁଟି କଷ୍ଟରେ ଖାଇମି କିନ୍ତୁ ପେଟ ପୂରିବ ନାଇ ମୋର ମୋ ପାଟି ଘୋଳେଇ ହେବ ହେନେ ମୋ ପେଟ ପୁୁରିବନାଇଁ ମୁଁ ସେଥୁରୁ ଚୁଡା ଖାଏ ଆଜି ଚୁଡ଼ା ନାହିଁ ଆଜି ରୁଟି ଦିଟା
ମୁଁ ହଉଛି କଣ କରେନା ଜାଣିଛ ନା ରୁଟି କି ଜନ୍ତି ଦେମି ଜନ୍ତା ରୁଟି କରିକି ମୁଁ ଖାଏ। ହୁଁ ସେରା ତ ଖାଉଥିବୁ ପେଟ କୁ ନା ଲାଗିବ ନାଇଁ କିଛି ନା ଆଉ ସି କଅଳିଆ ଲାଗିବ ନରମା ଲାଗିବ। ସହଜ ରେ ତ ମୋର ଦାନ୍ତ ମୁଣ୍ଡ ଆଖି ସବୁ ଗଲାଣି କିଛି ନାହିଁ ଆଉ। ଦାନ୍ତ ମୋର ସବୁ ଆଁ। ଦାନ୍ତଉରା ମୋର ହଲିଲାଣି ସବୁ ହଁ ହଲିଲାଣି ସବୁ
ଆଁ। ସେଇ ଜାୁର ଆଉ ଦାନ୍ତ ଗୁଡା
ଏ ନା ନା ସେରା କଣ କୁହନି ଏଇ ଗୁଣ୍ଡି ଖିଆକୁ ସେଇଥିପାଇଁ ଏମିତି ହଉଛି। ହ ଗୁଣ୍ଡି ଖିଆକୁ ସେଇଥିପାଇଁ ଏମିତି ହଉଛି। ସୁୁଭିଲାନି ଆଉ ଟାୱାର ନାହିଁ।
କିଛି ଅଛି ନା ତ ଆଜିକାଲି ସବୁ ହଉଛି ଏଇ ଦାନ୍ତ ଗୁଡା ହଉଛି ବଥା ହଉଛି